ହୁଁ। ଆଜ୍ଞା ମ୍ୟାମ୍ ନମସ୍କାର। । ମ୍ୟାମ କୋଉଠୁ କହୁଥିଲେ?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
। ଆଜ୍ଞା ମ୍ୟାମ କଣ କରୁଛନ୍ତି ଆପଣ?
ଏଇଠି ବସଚୁ ଆଉ ଆପଣ କଣ କରୁଛନ୍ତି?
ଗାଁଡେ ବର୍ଷା ଯେହେତୁ ହଉଛି ଏଠି ଆମୋ ସାଙ୍ଗମାନେ ଟିକେ ବସିଛୁ ଆଉ ବାହାରେ। ।
କୋଉ ଗାଁ କି ଆପଣଙ୍କର?
ଆଜ୍ଞା। କଣ କହିଲେ ଆଜ୍ଞା ଶୁଭିଲାନି?
ଆପଣଙ୍କ ଘର କୋଉଠିିକାର?
ଆମର କେଉଁଝର।
ଆଚ୍ଛା।
ଆଜ୍ଞା କେଉଁଝର ର ବରିପାଳ ବୋଲି ଗୋଟେ ଗ୍ରାମ ଅଛି ସେଇଠି। । ଆଉ ଆଜ୍ଞା। ଖଇବା ହଁ ଏବେ ମାମା ଜଷ୍ଟ ରୋଷେଇ କରିଥିଲେ ଖାଇକି ଆସିକି ବସିଛୁ ଆଉ।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
ବର୍ଷା ତ ଆମ ଗାଁ ଆଡେ ସକାଳୁ ଲାଗିଚି ରା ତିରୁ ଛାଡିବାର ନା ନାହିଁ।
ଆ ଏଇ ସକାଳେ ଟିକେ ହଉଥିଲା ଏବେ ଛାଡି ଯାଇଛି ଆଉ।
। ଆମର ଏଡେ ବର୍ଷା ବହୁତ ଜୋରେ।
ଆଚ୍ଛା।
ଆଉ ଆପଣ ରୋଷେଇ ବାସ ସାରିଲେଣି।
ମୁଁ କଣ ରୋଷେଇ କରିବିମାମା ରୋଷେଇ କରିଥିଲା ଆଉ।
ଓହୋ। ଆପଣ ରୋଷେଇ କରନ୍ତିନି ଘରେ।
ନାହିଁ ମତେ କିଛି ଆସିବନି।
ହଁ ତାହେଲେ ସବୁବେଳେ ମାମା ହାତର ଖାଆନ୍ତି ଆଉ।
ଆଜ୍ଞା।
ଆଉ ଆଜି ତାହେଲେ କଣ ରୋଷେଇ ହେଇଥିଲା ଘରେ?
ଆଜି ଚିକେନ ପକୋଡା ଆଉଥିଲା ଆଉ।
ବର୍ଷା ପାଗରେ ଆପଣଙ୍କର ଆରାମ ସେ ଖୁସିରେ ବସି ଖାଉଥିବେ। ହ ହ
କେଉଁଝର ଗୋଟେ ଭଲ ଜାଗା କୁହନ୍ତୁ। ମାନେ ଯେମିତି ପିକନିକ ସ୍ପଟ ର।
ପିକନିକ ସ୍ପଟ କହିଲେ ବଡ ଘାଗରା ଅଛି ସାନ ଘାଗେରା। ଆଉ ତାକୁ ଛାଡିକି କହୁଛି ଚକ୍ର ତୀର୍ଥ ବୋଲି ଗୋଟେ ଅଛି ଆନ୍ଦପୁରରେ। ଦେଖ ଏମତି ବହୁତ ସ୍ପଟ ଅଛି। ଆହୁରି ଏମତି ଯୋଉ କଣ କହିବାକୁ ଗଲେ
ଗୁଣ୍ଡିଚା ଘଗି ଅଛି। ଆପଣ କେବେ ଘଟଣା ତାରିଣୀ ମନ୍ଦିର ଆସିନାହାନ୍ତି କି ବୁଲିତେ?
ହଁ ବହୁତ ଥର ଯାଇଛି।
ହଁ ସେଇପଟେ ଆସିଲେ ତ। ସେଇପଟେ ସେଇପଟେ ବହୁ ପିକନିକ ସ୍ପଟ ପାଇଯିବେ। ତାହେଲେ ସେଇଠୁ ଗୁଣ୍ଡିଚା ଘାଇକି ବି ଯାଇଥିବେ ଆଉ।
ନା ସେଠିକି କେବେ ଯାଇନି। ମୁଁ ଯେତେବେଳେ ଯାଏ ଆମେ ଯାଉ ସାନ ଘାଗେରା ବଡ ଘାଗେରା ଫୁଲଲି ଯୋଉ ସେଇଠିକି ଯାଏ। କାଲ ମୁଖ ହଁ।
ହ ଆଉ ଆପଣଙ୍କୁ ତାହେଲେ କିଛି ରୋଷେଇ ଆସେନି କରି?
ହଁ ହୁଁ କି
ଆପଣଙ୍କୁ କଣ ଖାଇଥିଲେ ସବୁଠୁ ଅଧିକା ଭଲ ଲାଗେ?
କଣ କହିଲେ?
ମୁଁ କହିଲି ଆପଣଙ୍କ ସବୁଠୁ ଆଧିକ ଖାଇତେ କଣ ଭଲ ଲାଗେ?
ମତେ ଚିକେନ ମୋମୋ ଭଲ ଲାଗେ ଆଉ।
କେବେ ମାନେ ମାମା କରିକି ଦେଇଛନ୍ତି ନା ଆପଣ ସବୁବେଳେ ବାହାରୁ ଖାଆନ୍ତି?
ନାଇଁ ବାହାରୁ ଆଣେ।
ଘରେ କେବେ ଟ୍ରାଏ କରିନାହାନ୍ତି?
ନା ଟ୍ରାଏ କରିନି।
ଠ ଆଉ ଘରେ ଆପଣ କିଏ କିଏ ରୁହନ୍ତି?
ଆମର ଜଏଣ୍ଟ ଫ୍ୟାମିଲି ମାମା ହେରିକା ସବୁ ଅଛନ୍ତି ମାମା, ବାବା ମୋର ଗୋଟେ ସାନ ଭାଇଟେ ଆଉ ବଡ ବାବା ବଡ ମାମା ତାଙ୍କର ଦିଇଟା ବଡ ବଡ ପୁଅ ଆଉ ଜେଜେମା ଜେଜେବାବା।
ତାହେଲେ ମାନେ ସବୁ ପୁରା ମିଶିକି ପୁରା ପରିବାର ରହୁଛନ୍ତି ଆଉ।
ଆଜ୍ଞା।
ହଁ! ଆପଣ ଏବେ କଣ ପଢୁଛନ୍ତି ନା ନା କଣ କରୁଛନ୍ତି ଜବ୍ ଫବ୍?
ନାଇଁ ନାଇଁ ପଢୁଛି ନା ପ୍ଲସ ଥ୍ରୀ। ସେ
ପ୍ଲସ୍ ଟୁ ସେକେଣ୍ଡ ଇୟର।
ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର।
ଓହୋ! ଆଜ୍ଞା ଆଜ୍ଞା।
ଆଉ ଆପଣ
ଆଜ୍ଞା।
ଆପଣ କଣ କରୁଛନ୍ତି?
ପ୍ଲସ ଟୁ ସେଖେଣ୍ଡ ଇୟର।
ଆଉ ଆଜି ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଭଲ ଅଛନ୍ତି।
ଆପଣ ଘରେ ସବୁଠୁ ବେଶୀ କାହା ସହିତ ତଥାପି ମାନେ ବେଶୀ କ ଥା ହୁଅନ୍ତି କି କାହା ସହ ବେଶୀ ଝଗଡ଼ା କରନ୍ତି?
ଝଗଡ଼ା ବେଶୀ କରେ ସାନ ଭାଇ ସହ ଆଉ ବେଶୀ
ଓ ମାନେ ନା ସବୁ ଆ କଥାବାର୍ତ୍ତା ତାଙ୍କ ସହ ସେୟାର କରନ୍ତି ଆଉ। ସାନ ଭାଇ ଆପଣଙ୍କୁ କେବେ କିଛି ରାଗିକି କହିନାହାନ୍ତି ଆପଣ ତାଙ୍କ ସହ ଲାଗିଲେ?
ଆମେ ତ ଡ଼େଲି ଝଗଡ଼ା ହଉଛୁ ଡ଼େଲି ମାଡ଼ ଗୋଳ ହଉଛୁ।
ସିଏ ଆଉ କଣ କ
ଆଉ ଆପଣଙ୍କ ଆଡ଼େ ସେପଟେ କିଛି ପୂଜା ପର୍ବ କିଛି ମାନେ ସେ ଫେମସ ଢେଙ୍କାନାଳର?
ହୁଁ ଢେଙ୍କାନାଳରେ ତ ଲକ୍ଷ୍ମୀ ପୂଜା ଫେମସ ଆଉ ବାକି ଦଶ୍
କଣ କହିଲେ?
ଲକ୍ଷ୍ମୀ ପୂଜା ଢେଙ୍କାନାଳରେ ଫେମସ ଭୁବନରେ ଦଶହରା।
ଓ ହୋ। ଆଉ ମାନେ ସେପଟେ ଲକ୍ଷ୍ମୀ ପୂଜା କୋଉ ଟାଇପର ହୁଏ ଟିକେ ସେ ସେ ବିଷୟରେ ମାନେ କିଛି କହିପାରିବେ।
ମୁଁ ତ କେବେ ଯାଇନି ଢ଼େଙ୍କାନାଳ ଲକ୍ଷ୍ମୀ ପୂଜା। ଭୁବନ ଦଶହରା ମୁ କହିଦେବି।
ଆପଣଙ୍କ ଏରିଆର ଯୋଉ ମାନେ ଯୋଉ ଫେମସ ପୂଜା ଚାଲିଛି ସେଇ ବିଷୟରେ କିଛି କୁହନ୍ତୁ। ଆଜ୍ଞା ସେଇ ବିଷୟରେ କିଛି କୁହନ୍ତୁ ମାନେ କୋଉ ଟାଇପ ର ହୁଏ, କେମିତି ହୁଏ?
କେବେ ଦେଖିନକି ଆପଣ?
ମାନେ ଦେଖିଛ ମାନେ ସବୁ ସବୁ ସହର ସବୁ ଗାଁରେ ଅଲଗା ଅଲଗା ଡ଼ି ଫେଣ୍ଟ୍ ଟାଇପର ହୁଏ ନା ସେଥିପାଇଁ ଆପଣଙ୍କୁ ପଚାରୁଛି ଆପଣଙ୍କ ଏରିଆରେ କୋଉ ଟାଇପ ର ହୁଏ।
ଆମ ଏରିଆରେ ଦଶହରା କୁ ବଳଦ ତିନିଟା କୁ ସଜାସଜି କରିକି ବୁଲାନ୍ତି ବକ୍ସ ଡ଼ିଜେ ବାଜେ ଆଉ ବାଉନ ବଜ
ନାନା ବଡ଼ ଆକାରରେ ହୁଏ ବୋଧେ ଆଉ?
ହୁଁ ହୁଁ ଏଇଟା ପ୍ରସିଦ୍ଧ ଏଇଠି ପରା ଭୁବନ ଦଶହରା।
ଓହୋ ତଥାପି ଆପଣ କେଥର ଯାଇଛନ୍ତି ସେଠିକି ନା ସବୁ ବର୍ଷ ଯାଆନ୍ତି?
ସବୁ ବର୍ଷ।
ହ
ଆପଣ କେବେ ଆସନାହାନ୍ତି ଦେଖିକି ଯିବେ।
ଯିବା ଆଉ ଏବେ ଟିକେ ମୁଁ ଛୋଟ ଅଛି ନା ଆଉ ଟିକେ ବଡ଼ ହେଇଯାଏ ତାପରେ ଯିବା।
ଆଚ୍ଛା।
ଆଉ ଆପଣ ଆସନ୍ତୁ ଆମ କେଉଁଝର ର ରଥଯାତ୍ରା ଆସୁଛି ରଥଯାତ୍ରା ବୁଲିକି ଯିବା
ରଥଯାତ୍ରା କେଉଁଝର ହୁଏ?
ଆମ କେଉଁଝର ସବୁଠୁ ଫେମସ୍ ମାନେ କହିବାକୁ ଗଲେ ସବୁଠୁ ଫେମସ ସବୁଠୁ ବଡ ରଥ ଆମ କେଉଁଝରରେ ବନାଯାଏ।
ଓହୋ।
ଆମେ ତ ଏଇ ବର୍ଷ ରଥଯାତ୍ରା କୁ ପ୍ଲାନିଂ କରିଛ ଯିବୁ ବୋଲି ତାଲଚେର୍ ତାପରେ ଯିବୁଁ ଘଟଗାଁ ତାରିଣୀ
ଓହୋ ଭଲ ଆଉ। ଆସନ୍ତୁ ସେପଟ ଯଦି ଘଟଗାଁ ଆସିବେ ସେପଟେ ଯଦି ହବ ଆପଣ ଥରେ କେଉଁଝରକୁ ଯିବେ ଦେଖିବେ ଏଠି ଯା ସେଟା କେମିତି ହୁଏ ବହୁତ ମାନେ ଭଲ ଲାଗେ ମାନେ ଅଲଗା ଅଲଗା ଆଡୁ ଲୋକ ଆସନ୍ତି
ଆଛା।
ରଥଯାତ୍ରା ମାନେ ପୁରୀରେ ଯେତିି ଲୋକ ତାର ଅଧା କେଉଁଝର ରେ
ଓହୋ ସେଠି କଣ ରଥ ଟାଣନ୍ତି କି?
ଆଜ୍ଞା ଆଜ୍ଞା। ଆମ କେଉଁଝରରେ ସବୁଠୁ ବଡ ରଥ ବନାଯାଏ ମାନେ ଆମ ଓଡିଶାର ସବୁଠୁ ବଡ ରଥ ଆମ କେଉଁଝରରେ ବନାଯାଏ
ଓହୋ, ମୁଁ ତ କେବେ ଦେଖିନି ତୋର ରଥଯାତ୍ରା।
ତାହେଲେ କେବେ ଆସନ୍ତୁ ଆମେ କେଉଁଝରକୁ ଦେଖିକି ଯିବେ ଭଲ ଲାଗିବ ଆଉ
ଦେଖିବା ଆଉ
ଆଉ ୟା ପରେ ଆପଣଙ୍କର କଣ କରିବାର ପ୍ଲାନ୍ ଅଛି ମାନେ ପ୍ଲସ୍ ଥ୍ରୀ ପରେ
ପ୍ଲସ୍ ଥ୍ରୀ ପରେ ଭାବୁଛି ବ୍ୟାଙ୍କିଙ୍ଗ ଲାଇନରେ ଯିବି ବୋଲି
ବ୍ୟାଙ୍କିଂ ଲାଇନ୍ ଆଉ ଆପଣଙ୍କର କିଛି ଡ୍ରିମ୍ ଅଛି ସେମିତି?
ହଁ ଡ୍ରିମ୍ ତ ଅଛି ହେଲେ ମୋ ଡ୍ରିମକୁୁ ନେଇକି ଆମ ଘରେ କେହି ରାଜି ନାହାନ୍ତି
ତଥାପି କୋଉ ପ୍ରକାର ଡ୍ରିମ ଆପଣ ରଖୁଛନ୍ତି କି?
ମୋର ମୋର ଡ୍ରିମ୍ ଅଛି ଡକ୍ ଟର୍ ହବାର ହେଲେ ଆମ ଘରେ ସପୋର୍ଟ ହିଁ କରିବେନି ମତେ ଡକ୍ଟର ଯୋଗୁଁ
କଣ ପାଇଁ ମାନେ ଏମତି କିଛି ଅସୁବିଧା ଅଛି କି ସେଥିରେ?
ମୁଁ ଜାଣିନି ହେଲେ ଆମ ଘରେ ଡକ୍ଟର କୁ ହିଁ ପସନ୍ଦ କରନ୍ତି
ଆପଣ କେବେ କହିନାହାନ୍ତି ଆପଣଙ୍କ ଘରେ କି ମୁଁ ଡକ୍ଟର ହେବି ବୋଲି
ହଁ କହିଥିଲି କହିଲି ଯେ ହେଲେ ଆମ ଘରେ ସମସ୍ତେ ମନା କଲେ କହିଲେ ଦି ଭାଇ ଯାଙ୍କ କରୁଛନ୍ତି ବ୍ୟାଙ୍କିଙ୍ଗ୍ ରେ ତୁ ବି ବ୍ୟାଙ୍କିଙ୍ଗ୍ ଲାଇନରେ ଯା ଆଉ
ଓ ତାହେଲେ ଘରେ କେହି ଜଣେ ବି ସପୋର୍ଟ ନାହିଁ କି ଡକ୍ଟର ହବା ପାଇଁ?
ନା କେହି ବି ନାହାନ୍ତି
ବଲେ ଆପଣଙ୍କୁ କଣ ବ୍ୟାଙ୍କିଙ୍ଗ ଲାଇନ ଆପଣଙ୍କୁ ଭଲ ଲାଗେ ତ?
ହୁଁ ଭଲ ଲାଗେ।
ଭଲ ଲାଗୁଛି ଆପଣଙ୍କୁ ଯଦି ଭଲ ଲାଗୁଛି ତାହେଲେ କରନ୍ତୁ।
ହୁଁ ଆପଣ କଣ କରିବେ ବୋଲି ଚାହୁଁଛନ୍ତି?
ଇୟା ପରେ ସେଇ ଭାବୁଛି ଏଇ ଆଇ ଆଇ କି ବିଟେକ୍ ପାଇଁ ଆପ୍ଲାଏ କରିବି ଆଉ
ଆଛା।
ଆଜ୍ଞା। ହୁ
ଆ
ଆଜ୍ଞା ମ୍ୟାମ ତାହେଲେ ମୁଁ ଆପଣଙ୍କୁ ପରେ କେବେ କଲ୍ କରୁଛି ଧନ୍ୟବାଦ।
ଧନ୍ୟବାଦ।
ହୁଁ